ହଁ ହାଲୋ।
କଣ କରୁଥିଲ କି, ନା ବସିଚ କଣ କିଛି ରଜ ପାଇଁ କଣ କିଣାକୁଣି କଲଣି ନା କୁଆଡେ ଯିବାର ଅଛି କିଛି ଭାବିଚ।
ହଁ ରଜରେ ଆଉ ଯିବା ଏଥର ଗାଁ ଘରୁକୁ ଯିବା ବୋଲି ଘରୁକୁ ବୁଲିକି ସେଇଠି ରଜ ପିଠା ପଠା ଫୁଟି ଖାଇବା। ଆଉ ବୁଲାବୁଲି କରିକି ଆସିବା ରଜ ଚାରି ପାଞ୍ଚ ଦିନ ଆଉ, ଆଉ ତମେ କୁଆଡେ ଯାଉଛ?
ହେ ଆମର ବି ସେଇ ଗାଁ କୁ ଯିବାର ଅଛି କି ମାମୁଁ ଘର ଆଡକୁ ଖିଆ ଯିବାର ଅଛି ଯୁଆଡେ ଗୋଟେ ଯିବାର ଅଛି ରଜକୁ ଦେଖିବା ବୁଲାବୁଲି ପାଇଁ ଯିବୁ ଆଉ ରଜରେ ତ ପଳି ପଡିବ ଆମର ସେ ସେଇ ଏକା ଯାଆନ୍ତ ଆଉ। ଦୋଳି ଫୋଳି ସବୁ କଣ ପକଉଚନ୍ତି ଏଥର ରଜ ମହୋତ୍ସବ କରୁଚନ୍ତି। ସବୁ ସଜାସଜି କଲେଣି? ଆଉ ଦୋଳି ପାଇଁ ଦୋଳି ପାଇଁ କଣ ମିସ୍ତ୍ରୀ ଆସୁଚନ୍ତି ଦୋଳି ତିଆରି ଆରମ୍ଭ ହେଇଗଲାଣି ଚାରି ପାଞ୍ଚ ଦିନ ହେଇନା ଦୋଳି ଲାଗିବ ଟାଇମ୍। ଆଉ ସବୁ ଚାଲିଚି ଦୋଳି ପାଇଁ କାମ ଆଉ ସବୁ ସଜାସଜି କରିବେ। ଆଉ କଣ ନାଚ ଗୀତ ସବୁ ଖେଳ ପୁଚି ଫୁଚି ତାପରେ ଆଉ କଣ ମ୍ୟୁଜିକ୍ ଚେୟାର ରେ ସବୁ ଖେଳ ହଉଚି ଯିଏ ଯାହା ଖେଳିବ ଆଉ। ଆଉ ତମେ ଏଇଥିିରେ କଉଥିିରେ ଭାଗ ନବ ନା ନାଇଁ?
ହଁ ଆମର ବି ସେଠି ରଜରେ ରଜ ମହୋତ୍ସବ କରୁଛନ୍ତି, ଦି ବର୍ଷ ହେଲା। ଆରମ୍ଭ କଲେଣି ପିଲାମାନେ ସବୁ। କନ୍ଦଳୀ ସବୁ ବନାବନି ତିଆରି ସାରିଲାଣି ତ ଆମ୍ବ ତଟାରେ। ଆଉ ଗାଁ ମୁଣ୍ଡରେ ଆମ୍ବ ତଟାରେ ତିଆରି ହଉଛି। ଆଉ ପିଲା ସେଠି ଦୋଳି ହବ ତାପରେ ସବୁ ଚାନ୍ଦା ପିଲାଙ୍କଠୁ ମାଗିକିନା ନେଲେଣି ସବୁ ଜିନିଷ ଆଣିବେ ବୋଲି ଆଉ ତାପରେ ସେଠି ଆମର ଅ ଛୋଟ ପିଲା ମାନେ ପୁଚି ତାପରେ ଛୁଆଙ୍କ ପାଇଁ ମିୟୁଜିକ୍ ଚେୟାର କରିବେ। ବଡ ସ୍ତ୍ରୀ ଲୋକ ନେବେ ତା ବଡ-ବଡ ସ୍ତ୍ରୀ ଲୋକମାନେ ଶଙ୍ଖ ହୁଳହୁଳି ସେଥିରେ ଭାଗ ନେବେ। ଆଉ ଦୌଡ଼ା ଦୌଡ଼ି ଖେଳିବେ। ତାପରେ ବିଭିନ୍ନ ପ୍ରକାର ସହିତ ଖେଳ କରିବେ ଆଉ ଛୋଟ ପୁଅ ପିଲାମାନେ ସେମାନେ ସବୁ ଲୁଡ଼ୁ ଉଁ କଣ ତ ବାଟି ଖେଳ ସେମାନେ ଖେଳିବେ, ତାହଲେ ସେଠି ଆମର ଖାଇବା ଜିନିଷ ସବୁ ପାନମ୍ ମିଠା ପାନ ବିକ୍ରି ହବ ବିଭିନ୍ନ ପ୍ରକାର ପିଠା ବି ସବୁ ମା ମାନେ କରିକି ଆଣିଥିବେ ଖାଇବା ବିକ୍ରି କରିବେ ସବୁ ହୁଁ ଖାଆ ଲୋକ ସମସ୍ତେ ବି କିଣିକିନା ଖାଇବେ ସେଠୁ। ତାପରେ ଆମେ ଦୋଳି ଖେଳିବୁ ତାପରେ ସମସ୍ତଙ୍କ ଘରକୁ ବୁଲିଯିବୁ ସମସ୍ତଙ୍କ ଘରେ ପିଠା ପଠେଇ ପିଠା ସବୁ ଦେବେ ଖାଇବୁ ଖାଇକି ଆସି ସକାଳୁ ଆମେ ଘରୁ ନୂଆ ଡ୍ରେସ୍ ପିନ୍ଧିକି ରଜ ସଜବାଜ ହେଇ ଆସିବୁ ଆମ ତୋଟାକୁ। ତମେ ପୁଣି ଯାଅ ସେମିତି ନା ନାଇଁ?
ହଁ ଆମର ବି ସେମ୍ତି ସବୁ ବୁଲାବୁଲି କରୁ ନୂଆ ଡ୍ରେସ୍ ସକାଳୁ ପିନ୍ଧି ଗାଧୋଇ ପାଧେଇ ପିଠା ଖାଇ ଯାଉ ଦୋଳି ଖେଳିବା ପାଇଁ ସେଠି ବୁଲାବୁଲି ସବୁ ଖେଳ ହୁଏ। ସନ୍ଧ୍ୟା ବେଳେ ତ ସବୁ ସେଠି ନାଚ ଗୀତ ସବୁ କରୁଚନ୍ତି, ଆଉ ସେଇଠି ସବୁ ଗୀତ ଫିିତ ଲଗେଇକି ନାଚ ଗୀତ ଯିଏ ଯାହା ଆକ୍ଟିଂ କଲା ଯିଏ ନାଚିଲା ସେ ସବୁ କରୁଚନ୍ତି ଛୁଆଙ୍କର। ବଡ ଝିଅ ମାନେ ବି ନାଚୁ ଚନ୍ତି ତାଙ୍କୁ ସବୁ ଗୋଟେ ଗୋଟେ ଗିଫ୍ଟ ଦିଆ ହଉଚି ସବୁ ଚାନ୍ଦା ଆଦାୟ। କରିକି ସବୁ ଡେକୋରେସନ ହେଳିକା କି ଦୋଳି ଫୋଳି ସବୁ ଚାନ୍ଦା ରୁ ହଉଛି ନା। ଆଉ ଖାଇବା ବି ତିନି ଦିନ ଯାକ କରିବେ ସେଗୁଡା ବି। ଆ ପୁରା ଗାଁ ଟା ଯାକ ଖାଇବା ପାଇଁ ହଉଚି ସେଗୁଡାକ ଚାନ୍ଦାରୁ କରିବେ। ଆଉ ସବୁ ନହେଲେ କେମିତି ହବ। ଆଉ ସେଗୁଡା ଚାନ୍ଦାରୁ ତାପରେ ଗିଫ୍ଟ ଛୋଟ ଛୋଟ ଗି ଏ ଛୁଆଙ୍କ ପାଇଁ ଯୋଉମାନେ ଭାଗ ନେଇଥିବେ ସବୁ ଖେଳ ଖୁଳି। ପ୍ରାଇଜ ହବ ଏ ସବୁ ହବ ଆଉ କଣ ଡାକିବେ ଅତିଥିି କାହାକୁ। ହଉଚନ୍ତି ତ ଆଉ ଡାକିବେ ଡାକା ହେଲେ ସବୁ ବା ସେମାନେ ସବୁ ବାଛିବେ କିଏ କଣ ଜି ତିବ କଣ ନାଇଁ ଆଉ ସେଇଥିରୁ ହ ହବ ଆଉ ଡ୍ରେସ ଫ୍ରେସ କିଛି କିଣା ହେଲାଣି ନା ନାଇଁ।
ହଁ ଡ୍ରେସ କିଣା। ରଜ ତିନି ଦିନି ପାଇଁ ତିନି ହଳ ଡ୍ରେସ କରିଦିଅ ମୋର। ଆଉ ତିନି ହ ତିନି ହଳ କରୁଛି ଦିଟା ଶାଢୀ ବି ବନେଇଚି। ଶାଢ଼ୀ ଦିଇଟା। ଆ ପିନ୍ଧିବି ଡ୍ରେସ ପୋ ସନ୍ଧ୍ୟାଳକୁ ପିନ୍ଧିବି। ନା ସନ୍ଧ୍ୟାରେ ଆମର ଏଠି ନାଚ ଦାଣ୍ଡିଆ ଖେଳ ନା ଯୋଉ ଗୀତ ଗୀ ଗୀତ ଗାଉଛନ୍ତି ଭାଗ ନଉଛୁ ତାପରେ ଆମର ମେଲୋଡି ପାଟି ଏଥର ଡକେଇଛନ୍ତି ମେଲୋଡି ହଉଛି। ଆଉ ବାହାରୁ ବି ଆସିବେ ଆର୍ଟିଷ୍ଟ ମାନେ ଆଉ। ଆଉ ଯୋଉମାନେ ସବୁ ଭଲ ବି ଡ୍ୟାନ୍ସ ନାଚ ଗୀତ କରିବେ ତାଙ୍କ ମାନଙ୍କୁ ଆମର। ତିବେ ଯୋ ଯୋ ଯୋ। ଯିଏ ଆସିଥିବେ ସେ ତାଙ୍କ ମାନଙ୍କୁ ସବୁ ପ୍ରାଇଜ ତାଙ୍କ ଆମ ପିଲାମାନଙ୍କୁ ସମସ୍ତଙ୍କୁ ଦେବେ। ଯେ ଭଲ ଖାଇବା କରିଥିବ ଆଉ। ଆ ଆମର ଏଠି ତାପରେ ସେଠି ଭୁଣି ଭୋଜି ବି ହେଇଥିବ ରାତିରେ ସମସ୍ତେ। ଏଇ ଯୋଉଁମାନେ ସବୁ ଯାଇଥିବେ ସେମାନେ ସବୁ ଖାଇବେ ଘରେ ଆମର ସେଇତକରେ। ଏ ଘର ରୋଷେଇ ହବନି। ସବୁ ବାହାରେ ଖାଇ ଦିନରେ ପିଠା ପୁଠି ଖାଇବେ ରାତିରେ ସବୁ ଭୋଜି ଭାତ ସବୁ ରୋଷେଇରୁୁ ସେଠି ଖାଇବେ। କଣ ରାତିରେ ସବୁ ଖାଇ ପିଇକିନା ଘରକୁ ଫେରନ୍ତି ଆମର ସବୁ। ତମର ବି ସେମିତି ହୁଏ ନା।
ଆମର ବି ସେମିତି ଆଉ ଡ୍ରେସ ଫ୍ରେସ କିଣା ହେଇନି। ଗୋଟେ ଲେହେଙ୍ଗାଟେ ଥିଲା ତାକୁ ପିନ୍ଧିବି ଆଉ। ଆଉ କିଣା ହେଇନି ଗ ମାର୍କେଟ ଯାଇନି ଗଲାଠୁ ସବୁ କିଣାକୁଣି ସବୁ ହବ। ଆଉ ଡ୍ରେସ ଫ୍ରେସ ଆଣିନି ଆଣା ହବ ସବୁ ଡ୍ରେସ। ଆଉ ସବୁ ହେଠି ଗାଁ କୁ ଗଲାରେ ଏଠି ରଜ। ପିଠା ସକାଳୁ ତ ପିଠା ପୁଠି ସବୁ ଖିଆ ହବ। ଦିନ ବଳଟା ଯାହା ଯେମିତି ଖିଆ ହବ ତାପରେ ରାତିରେ ସବୁ ସେଠି ଅରୁଆ ଡାଲମା ସବୁ ଭଲ ଭଲ। ଖାଇବା ହବ ସେଠି ସବୁ ତିନି ଦିନି ଯାକ ସବୁ। ଖାଇବା ଫାଇବା ହବ ସେଇଟି ଡ୍ୟାନ୍ସ ଫ୍ୟାନ୍ସ ହବ ମେଲୋଡି ହବ ଯେ ଯା ଦେଖିବ। ହେଇଟି ତାପରେ ସମସ୍ତେ ଶେଷରେ ଖାଇ ପିଇକି ସବୁ ଘରକୁ ଆସିବେ ପୁଣି ତିନି ଦିନି ଯାକ ସେମିତି ହବ। ଆଉ ସେଇଠି ହିଁ ଖେଳ ଖେଳି ବି ହବ ଯେ ଖେଳିବ ଯାହା ଯେମିତି। ସବୁ ହଉଚି ଖେଳ ଖେଳି। ଆଉ ପିଠା ପଣା କଣ ତମର କରିବ କେମିତି କଣ କରିବ ସବୁ। କୋଉ କୋଉ ପିଠା କରିବ ରଜରେ କଣ ଭାବି ସାରିଲଣି ନା ନାଇଁ।
ହଁ। ଆମର ପ୍ରଥମ ଯେଉଦିନ ବିରି ଚାଉଳ ଇଟଲି ମୁଆ ପିଠା ହବ। ମଟର ତରକାରୀ। ତାପରେ ରବିବାରରେ ହେତୁ ପଡୁଛି। ଆମେ ସମସ୍ତେ ଆଇଁଷ ବି ଖାଇବାକୁ ଭଲ ମଟନ୍ ଚିକେନ୍ ମାଛ ଯିଏ ଯାହା ଖାଇବା ଟା ସବୁ ହବ। ଆଉ ପିଠା ମ ମୁଆଁ ପିଠା ଇଟିଲି ପିଠା ସବୁ ମଟନ୍ ସହିତ ଖାଇବା ଭଲ ପାଆନ୍ତି ଖାଇବେ ସେଇଗୁଡ଼ା ହବ। ତାପରେ ପୋଡ଼ପିଠା ବି ହେବ ଦିନୁଟେ ଆଗରୁ ଆମେ ପୋଡ଼ପିଠା ରାତିରୁ ତିଆରି ହେବ ପୋଡ଼ ପିଠା ଟା ରଜର ମେନ୍ ପିଠା। ତାପରେ ପୋଡ଼ ପିଠା ହବ କାକ ତାଲେ ସନ୍ଧ୍ୟାରେ ପୁଣି ସୁଜି କାକରା ପିଠା ହବ। ଆଉ ପାମ୍ପଡ଼ ପକୁଡ଼ି ବରା। ତାକୁ ହେଇଥିବ ଖିଆ ହବ ତାପରେ ପୁଣି ଘରେ ଆମର ପଣସ ଅ ଆମ୍ବ ରଜରେ ମେନ୍ ଖିଆଯାଏ। ତାକୁ ପୁଣି ରଖା ହେଇଯିବ ଯିଏ ଆସିବ ତାଙ୍କୁ ଖାଇବାକୁ ଦିଆଯିବ। ନିଜେ ଖାଉ। ତାପରେ ଆମର ଏଇ ଘରୁ ଏଥର ସବୁ ଆମ ଏଥର ବନ୍ଧୁବାନ୍ଧବ ସବୁ ଯୋଉ ଗାଁରୁ ସବୁ ଆସିବେ। ସବୁ ଆସିବେ ଏଇଠି ରଜ ପାଳିବେ ଏଥର। ଆଉ ରଜ ପାଲିବେ ତ ସେ ଅଧିକ ପରିବାର ଆମର ସବୁ ହେଇଯିବେ ତାର ଲୋକ। ହେଲାଆଳୁକୁ ସମସ୍ତେ ସବୁ ରୋଷେଇ ହବ ଖାଇବା ପିଇବେ। ଖାଇ ପିଇକି ସବୁ ସେଠି ଆମର ହତା ହବ ସେଠିକି ଯିବେ ଖାଇବେ। ଆଉ ତମର ସବୁ ଆସୁଛନ୍ତି ତମ ଘରକୁ ବୁଲିବା ପାଇଁ ବନ୍ଧୁବାନ୍ଧବ ସବୁ?
ହଁ ରଜରେ ସବୁ ଆସିବେ ବନ୍ଧୁବାନ୍ଧବ ସବୁ ବୁଲାବୁଲି ପାଇଁ ଆସିବେ। ଆଉ ରଜଲ ତ ଆମର ସେଇ ଇଟିଲି ଫିଟିଲି ଚକୁଳି ଟା ତ ଆଗ ହବ। ଆଉ କିଏ କଣ ଖାଉ କି ନ ଖାଉ ଚକୁଳି ଟା ସମସ୍ତେ ଖାଆନ୍ତି ପସନ୍ଦ କରନ୍ତି ଖାଇବା ପାଇଁ। ଆଉ ପୋଡ଼ ପିଠା ତ ରଜର ପିଠା ପୋଡ଼ ପିଠା ତାକୁ ନହଲେ ରଜ ହବନି। ସେ ଟିକେ ପୋଡ଼ ପିଠା ହବ ଆଉ ଇଟିଲି ଫିଟିଲି ହବ ଚକୁଳି ପୋଡ଼ ପିଠା। ଆଉ ସୁଜି କାକରା ବି ତମର ଯେମିତି କହିଲ ଆମର ବି ସୁଜି କାକରା ହବ ସନ୍ଧ୍ୟାବେଳେ ଯିଏ ଯେମତି ଖାଇବ ସୁଜି କାକରା ଆଉ ସବୁ ମାନେ ଯୋଉ ଚୋବା ଚୋବି ଜିନିଷ ଏମିତି ସ୍ନାକ୍ସ ଜିନିଷ ହବ। ଆଉ ଛଣା ଛୁଣି ସବୁ ଆ ସନ୍ଧ୍ୟା ବେଳା ସବୁ ଖାଇବା ପାଇଁ ହବ ରାତିରେ ତ ସେଠି ଖାଇବା। ଆଉ ରାତି ପାଇଁ କିଛି ହବନି ସନ୍ଧ୍ୟା ବେଳେ ପାଇଁ ଯାହା ଏମିତି ଦିନ କଳଟା ଆଉ। ଆଉ ସେଇଟା ସବୁ ଖାଇବା ହବ ଲୋକ ସବୁ ଆସିବେ ବନ୍ଧୁବାନ୍ଧ ସବୁ ଆସିବେ ସବୁ ରୋଷେଇ ରୋଷେଇ ହବ। ଆଉ ରବିବାର ତ ଅଛି ଚିକେନ୍ ନହେଲେ ମଟନ୍ ନହେଲେ ଯିଏ ଯାହାର ପସନ୍ଦ ହିସାବରେ ଯିଏ ଯାହା କରିି ଖାଇପାରିବ। ଏଇଟା ସବୁ କରି ଖିଆ ହବ ଆଉ ଡ୍ରେସ୍ ପିନ୍ଧିବ ନୂଆ ଡ୍ରେସ୍ ପିନ୍ଧିବ ଖେଳାଖେଳି କରିବ ଦୋଳି ଝୁଲିବ। ଖାଇବା ପିଇବ ରଜରେ ଆଉ କଣ ଆଉ ତ କିଛି ନାହିଁ।
ହଁ ଆମର ବି ଏଠି। ଏତି ସେମିତି ହଉଛି ଆଉ ପିଠା ପନି ହବ ତାର ସବୁ ଖିଆପିଆ କରିବେ ସମସ୍ତଙ୍କୁ ବି ଯାହାର ଲୋକଥିବେ ତାଙ୍କ ଘରକୁ ନେଇକି ବଣ୍ଟା ହବ ଦିଆଯିବ। ଆଉ ଆମର ଦହି ଘରେ ପକାଯାଇଥିବ ଦହି ଦେଖ। ଖାଇବେ ଆଉ କଣ ସମସ୍ତଙ୍କୁ ଦିଆଯିବ। ସମସ୍ତେ ଖାଇଲେ ସମସ୍ତଙ୍କୁ ନେଇକି ଦିଆଯିବ। ତାପରେ ସନ୍ଧ୍ୟା ସୁ ରଜରେ ସନ୍ଧ୍ୟା ପୂର୍ବରୁ ଆମର ସବୁ ସନ୍ଧ୍ୟା ରାତିରେ କି ଭାତ ଖାଇବେନି ରଜରେ। ସନ୍ଧ୍ୟାରେ ସବୁ ପୂର୍ବରୁ ଖାଇଦିଅନ୍ତି ତାପରେ ତା ପରଦିନ ସଂକ୍ରାନ୍ତି ସଂକ୍ରାନ୍ତି ଦେଇଦିନ ସୁନା ଟୋଟାଲେ ହବନି। ସଂକ୍ରାନ୍ତି ଅମାବାସ୍ୟା ଦୁଇଟାକ ପଡ଼ିଯାଉଛି ସେଦିନ ଅରୁଆ ସବୁ ଖିଆଯିବ। ପିଠା ତ ସକାଳେ ଖିଆବେ ନା ଅରୁୁଆ ବି ହବ। ଅରୁଆ ଜିନିଷ ଅରୁଆ ଭାତ ଡାଲି ତରକାରୀ ଖଟା ସବୁ କ୍ଷିରି ସବୁ ହବ ରୋଷେଇ ଖିଆହବ। ଆଉ ସେଠି ବି ବିନା ମନ୍ଦିର ସେଠି ବି ହବ ଯେ ଯେ ଦିନ ଯାଇପାରିଲା ବୟସ୍କ ଲୋକ ସବୁ ଘରେ ଖାଇବେ ତାଙ୍କ ପାଇଁ ରୋଷେଇ ହେଇକିନା ରଖା ହେଇଥିବ। ତାପରେ ଆମର ରଜରେ ଏ ଖାଲି ପାଦରେ ଜମା ଘରୁ ଯିବନି ଖଚ ପଲ ପିନ୍ଧନ୍ତିନି ଯୋଉ କଣତ କଦଳୀ ବାହ ବା ଇଏରେ ପଟୁଆରେ ଚପଲ ତିଆରି କରିକିନା ପିନ୍ଧନ୍ତି ଆମର କହନ୍ତି କି ଧରିତ୍ରୀ ମା ପୁରା ଖାଲି ପାଦ ଚାଲନ୍ତି ମାନେ ଖାଲି ପାଦ ଚାଲନ୍ତିନି ସେଠି କଦଳୀ ପୋଟକା ପିନ୍ଧିକି ଚାଲନ୍ତି ଆମର। ତମର ବି ସେମତି କରୁଥିବ।
ଆମର ବି ସେମିତି କଦଳୀ ଇ ପାଟ ପିନ୍ଧିକି ଚାଲନ୍ତି। ଶୁଣିଛି କେବେ କିନ୍ତୁ ଦେଖିନି। ଆଗ କାଳରେ ବୋଧେ ଚାଲୁଥିଲା ମୁଁ ଦେଖିବାରେ ତ କାହିଁ ମୁଁ ଜାଣିନି କଦଳୀ ଶୁଣିଛି କିନ୍ତୁ କେବେ ପିନ୍ଧିନି କି କିଛି କରିନି ଏଗୁଡା। ଆଉ ସେପଟେ ତ ସବୁ ଚାଲୁଥ ତମର ବୋଧେ ଆଉ ଆମର ଏପଟେ ହେରାସ ହେଇନି ଆଜି ଯାଏ କେବେ ଆମେ ଜାଣିନୁହନ୍ତି ସେ ବିଷୟରେ। ଆଉ ପିଠାଗୁଣ୍ଡା ସବୁ ସେଗୁଡା ସମସ୍ତଙ୍କୁ ବଣ୍ଟା ବଣ୍ଟି ତାଙ୍କର ପାଖ ପଡୋଶୀ ମାନେ ଆମକୁ ଦେବେ ଆମେ ତାଙ୍କୁ ଦବୁ ଆଉ ସବୁ ପ୍ରକାର ହବ। ଆଉ ଆସ ତମେ ଚାହିଁବ ଯଦି ଆମ ଗାଁକୁ ଆସିକି ବୁଲିକି ଦେଖିପାରିବ। ହଉ ହଉ ମୁଁ ରଖୁଛି ମୁଁ ଟିକେ କାମ ଅଛି ଆସୁଛି ଆ
ହଉ।
ହଉ ହଉ।